ନମସ୍କାର ବନ୍ଧୁ ବନ୍ଧୁ ଆପଣ କେମିତି ଅଛନ୍ତି? ଆପଣ ଯାଉ କଥା କହିଲେ ଆଜ୍ଞା। । ଆଜ୍ଞା। ତ ବନ୍ଧୁ ମୁଁ ବି ବହୁତ ବଢିଆ ଅଛି ଏବେ ଆପଣଙ୍କୁ ଜୋର ବର୍ଷା ପକେଇବାରେ ଲାଗୁଛି କି?
ଶୁଣନ୍ତୁ ଆପଣଙ୍କ ଫୋନରୁ ଆଉ କାହା ଭଏସ ଆସୁଛି ତ ଆପଣ ଟିକେ ଦୂରେଇତା ମେଣ୍ଟ ଅଟେଣ୍ଡ କରିଦିଅନ୍ତୁ।
ଆଜ୍ଞା ମୁଁ ବନ୍ଧୁ ଦୂରରେ ଅଛି ତ ଆପଣଙ୍କୁ ଏବେ।
ଯୋଉ କହିଲେ ଯୋଉ ବର୍ଷା ପକେଇବାର ଶୁଭା ଯାଉଛି। ନା ଏବେ ବର୍ଷା ଆସିବାର ଅନୁମାନ ତ ଅଛି ମତେ ଟିକେ ଆସିପାରେ ଆସିପାରେ। ବଟ ଏବେ କିଛି ଦେଖାନାହିଁ ସେଭଳିଆ ବାଦଲ ହରିକା କିଛି ସେଭଳିଆ ଦେଖଉନି ଆ କାସ କି ବର୍ଷା ହେବ ବୋଲି ଆଜ୍ଞା।
ତ ବନ୍ଧୁ ମୁଁ କହୁଥିଲି କି ଜୋର ତ ବର୍ଷା ପକେଇଲାଣି ମତେ ଲାଗୁଛି ଏ ବର୍ଷାଟି। ବହୁତ ସମୟ ଯାଙ୍କେ ଲାଗି ରହିବ।
ରହିବ ଆଜ୍ଞା।
ତ ଆପ ଆପଣ ଗୋଟେ କାମ କରନ୍ତୁ ଆପଣଙ୍କ ଫୋନ ର କଭର ଟିକି କାଢି ଦିଅନ୍ତୁ ଯେହେତୁ ଦୁଇଥର ଶୁଭା ହଉଛି।
ଆଜ୍ଞା ଆଜ୍ଞା। ଧନ୍ୟବାଦ ଏଇ ଇନଫର୍ମେସନ୍ ଏଇ ସ୍ୱଚକାରତା ଦବା ପାଇଁ।
ଆଜ୍ଞା ତ ବନ୍ଧୁ ଆପଣ। ଆପଣଙ୍କ ଦେହରେ ବର୍ଷା ବାଜୁଛି କାହିଁକିନା ବହୁତ ଜୋରେ ହେଲାଣି।
ଆଜ୍ଞା ନା ମୁଁ ଏ ଗୋଟେ ଘର ଭିତରେ ବଇଛି ତ ମତେ ବର୍ଷା ବାଦୁନି ମତେ ବାହାରକୁ ଦେଖ ଖା ବି ହଉନି କାହିଁକି ନା ଆମ ଗାଁରେ ଲାଇନ ଟିକି କଟି ଯାଇଛି। ତ ସେଇତ ସେଇଥିପାଇଁ ଆମର ବର୍ଷା ଟିକେ ଦେଖଉନି।
ଆଜ୍ଞା ବନ୍ଧୁ ତ କଟି ଯାଇଛି ଇଏ ବିଦ୍ୟୁତ କଟି ଯାଇଛି। ତ ବହୁତୁ ଅସୁବିଧା ହଉଥିବ ମୁଁ ଏବେ ଟିକେ ପାଣି ପିଇଥିଲି ବୋଲି ମତେ ହିକା ଦଉଛି କ୍ଷମା କରିବେ।
ଆଜ୍ଞା।
ତ ବନ୍ଧୁ ଆପଣ ଯେଉ ଦେଖୁ ଯେମିତି ଆଜିକାଲି ଯୁବକ ଯୁବତୀ ଗୁଡା ଫୋନ ଧରିକି ବହୁତ ତୁ ଅ ନଷ୍ଟ ହେଇଗଲେ ଆପଣ କଣ କହିବାକୁ ଚାହିଁବେ?
ଦେଖନ୍ତୁ ଫୋନ୍ ଭଲ ପାଇଁ ହିଁ ବାହାରିଥିଲା କେମିତି ତମେ ଉନ୍ନତି କରିବ ତାଠୁକୁୁ ଫୋନରେ ତମେ ୟୁଟ୍ୟୁବ୍ ବୋଲି ଗୋଟେ ଗୋଟେ ଆପ୍ ଅଛି ସେଇଟା ଦେଖିକି ତମେ କେମିତି ପା ଠ ପଢ଼ିବ ସେଥିପାଇଁ ବନା ହେଇଛି ବଟ ଯୁବକ ଯୁ ମାନେ ଗେମ୍ ଖେଳି ଖେଳି ସେଗୁଡା ଖରାପ କରୁଚନ୍ତି କିନ୍ତୁ ଫୋନ୍ ଆଜ୍ଞା। କିନ୍ତୁ ଫୋନ ଟା ହେ ଭଲ ପାଇଁ ହିଁ ବାହାରିଥିଲା। ତାକୁ ଯଦି ତମେ ଖରାପି ରାସ୍ତାରେ ଚଲେଇବ ତ ଖରାପ ହିଁ ଲାଗିବ।
ଆଜ୍ଞା ମୁଁ ବୁଝିପାରୁଛି ତ ଏଇ ଯୁବକ ଯୁବତୀ ଗୁରିକ ଏଗୁରା ସ ସବୁ ଫୋନ ଧରି ଧରି ବହୁତ ବାୟା ହେଇସାଇଲାଣି ତ ମୁଁ ଦେଖୁଥିଲି ଆମ ଠୁ ବି ବହୁତ ଛୋଟ ବୟସର ଛୁଆ ଯେମିତି ମୋର ବି ଭାଇଙ୍କ କଥା କହୁଚି। ଜଣେ ଭାଇ ମୋର ସାନ ଭାଇଟି ସିଏ କଣ କରେ ସିଏ ଫୋନ ସଦାବେଳେ ଦେଖେ। ଏବଂ ସେଇ ଫୋନ ଧରିକି ସିଏ ବହୁତ ଜିଦିଆ ହେଇଗଲାଣି ଏ ଫୋନ ରେ ଯାହା ଦେ ଖି ଦଉଚି ଗୋଟେ ଖେଳନା ସିଏ ଏ ଦାଦାଙ୍କୁ କଇଦଉଛି କି ଆଜ୍ଞା ମତେ ଏଇ ଖେଳଣାଟି ଦରକାର ନହେଲେ ମୁଁ ପାଠ ପଢିବି ନେହିଁ ତ ସେ ବହୁତ ଜିଦିଆ ହେଇଗଲାଣି। ବନ୍ଧୁ।
ଆଜ୍ଞା ତ ତାକୁ ତମେ ଗୋ ଆ ଏତ ପୁରା ସମାଜର ହିଁ ହେଇଗଲାଣି ଅସୁବିଧା। କାହିଁକିନା ଯଉ ଛୁଆ ଆମେ ଆଗରୁ ଛୋଟବେଳେ ବୁଲି ବୁଲିକି ଖାଉଥିଲେ କିନ୍ତୁ ଏବେ ଦେଖ ଛୋଟ ପିଲା ଜନ୍ମ ହେଇଥିବା ରୁ ହିଁ ଫୋନ ଦେଖି ଦେକି ଖାଉଚନ୍ତି ନହେନେ ସିଏ ଖାଉ ହି ନାହାନ୍ତି କାନ୍ଦୁଛନ୍ତି।
ଆଜ୍ଞା ତ ସେଇଟା କୋଉଠି କୋଉ ଆପଣଙ୍କୁ ଲାଗୁଛି କୋଉଠି ନା କୋଉଠି ସମାଜର ହିଁ ଭୁଲ ରହୁଛି।
ଆଜ୍ଞା ସମାଜ ସମାଜ ଆମ ବଦଳୁଚି ଦିନକୁ ଦିନ। ଗୋଟେ ଗୋଟେ ବର୍ଷ ବଦଳିଲା ବେଳକୁ ଲୋକ ବି ବଦଳୁଚନ୍ତି ତାଙ୍କ
ଏ ଯୋଉ ଦରକାର ଜିନିଷ ବି ବଦଳୁଚି ଯେମତି ଆଜିିକାଲି ସବୁ ଲୋକମାନେ ଏ ଯୋଉ ଅନଲାଇନ ରୁ ସବୁ ଜିନିଷ ମଗେଇ ଦଉଚନ୍ତି ତ ଘର ପାଖରେ ପହଞ୍ଚି ଯାଉଚି ସେ ବାହାରକୁ ବି ଯିବାକୁ ତାଙ୍କୁ ପଡୁନାହିଁ ତ କୋଉଠି ନା କୋଉଠି ସେ ଅଳସୁଆ ହେଇଯାଉଚନ୍ତି ତ ଆ ଆପଣଙ୍କୁ କଣ ଲାଗୁଛି?
ଦେଖନ୍ତୁ ଫୋନ ରେ ଅର୍ଡ଼ର କରିବା ସିଏ ଯିଏ ସେଗୁଡ଼ାକ ଚଲାଉଚନ୍ତି ସିଏ ତାଙ୍କୁ ତମ ସୁବିଧା ପାଇଁ କଉଚନ୍ତି କେବେ ବର୍ଷା କାଦୁଅ ହେଲେ ତମ ଘର ପାଖକୁ ନେଇକି ସେ ଜିନିଷ ଟା ପହଞ୍ଚେଇ ଦେବେ। ଅବଶ୍ୟ ର ତମେ ଆଳସ ଅଳସୁଆ ହେଇଯାଉଚ ବଟ୍ ମାନେ ଆଜ୍ଞା। ସେଟା କିନ୍ତୁ ଭଲ ପାଇଁ ହିଁ ବାହାରିଚି ତ କିନ୍ତୁ ଲୋକମାନେ ତାକୁ ଖରାପ ଇଏରେ କିଛି ବି କିଣିବାକୁ ଯାଉଚ ଯିବ ନ ଯାଇକି ଚାଲିକି ସିଏ ଅର୍ଡ଼ର କ ମାନେ ଫୋନ୍ ରେ ମଗେଇ ଦଉଚନ୍ତି ସେଇଟା ବେଶୀ ଟିକେ ଅସୁବିଧା କରୁଚି ନହେନେ ଫୋ-ଫୋନ୍ ଭଲ ପାଇଁ ହିଁ ବାହାରିଚି ଆଜ୍ଞା। ହ
କାର ନା ସେ ଏବେ ଯେହେତୁ ସେ ପଢିକି ଆସିଲା ତ ସେ ସଦାବେଳେ ତାର ଖରାପ ଆଦରଟି ଇଆ ହେଲା କି ସି ପଢ଼ିକି ଆସି ସଦାବେଳେ ଫୋନ୍ ଧରି ବା ପାଇ ଧରିଯାଏ ମୁଁ ଜାଣିପାର ନା କଣ ପାଇଁ କାରଣ ସଦାବେଳେ ଫୋନ୍ ଧରିଲଟା ଖରାପ ଜିନିଷ ଆପଣ ଜାଣିଥିବେ ଯେ ସଦାବେଳେ ଫୋନ୍ ଧହିଲେ ଫୋନ ଉପରେ ମଣିଷ ଛୁଆ ନିର୍ଭର ହେଇଯାଆନ୍ତି ଏବଂ ଯେ ଜୀବନ ରେ କିଛି କରିପାରନ୍ତି ନାହିଁ ତ ମତେ କୋଉଠି ନା କୋଉଠି ଡର ଲାଗୁଛି। ମୁଁ ସାନ ଭାଇ ପାଇଁ ସାନ ଭାଇ ଭଉଣୀ ଗୁଡା ପାଇଁ କେବଳ ଛୋଟ ଛୁଆ ନୁହେ ବଡ ଲୋକ ବି ହେଇଥିଲେଣି ଯିଏ କି ଅନଲାଇନ ରେ ଖରାପ ଜିନିଷ କି ଭୁଲ ଜିନିଷ ଦେଖି ଭୁଲ ବୁଝାମଣାରେ କରୁଛନ୍ତି କାମ କରିଦଉଛନ୍ତି।
ହଁ। ଶନ ଦେଖନ୍ତୁ। ଆପଣ ଯେତେ ବି ଚାହିଁଲେ ତାକୁ ଫୋନ ଫୋନ ଠୁ ଦୂରେଇକି ରଖିପାରିବେନି କାହିଁକି ନା ଦେଖନ୍ତୁ। ଇ ଯେତେବେଳେ ସ୍କୁଲ ଯିବ ତା ସାଙ୍ଗ ମାନ ବି ଫୋନ ଦେଖୁଥିବେ। ସିଏ ସେଠୁ ଦେଖିବ କହିବ ମୋତେ ଘରେ କେହି ଫୋନ ଦେଉନାହାନ୍ତି ବଟ୍ ସାଙ୍ଗମାନଙ୍କୁ ଫୋନ୍ ଅଛି ମୋ ପାଖରେ। ବୁଝିପାରୁଛନ୍ତି ତ ତ ଯେତେ ଯାହା କଲେ ବି ଯେତେ ଯାହା କଲେ ବି ଫୋନଠୁ ତ ଦୂରେଇ ହେବନି ବଟ୍ କମ୍ ଦେଖିକୁ ଚେଷ୍ଟା କରିପାରିବ ଆପଣ ଯଦି ଚେଷ୍ଟା କରିବେ ଆଜ୍ଞା।
ତ ଅ ମୁ ଆମେ ବି ସବୁ ଚେଷ୍ଟା କରୁଛନ୍ତି ଦୂରେଇ ରଖିବା ପାଇଁ। ତୁ ସିଏ ମାନିବାରେ ବହୁତ ନାରାଜ ସିଏ କଣ କରଛି। କି ସିଏ ଜବରଦସ୍ତି ସବୁ ଫୋନ୍ ଧରା ଧରି କରିଛି ଏବଂ ଆ ନ ଦେଲେ ସେ ବହୁତ ରାଗି ଯାଉଛି ଚିଡି ଯାଉଛି ଜିନିଷ ଫପୋଡା ଫପୋଡି କରୁଛି କହିବା ଆଉ କହିବାକୁ ଗଲେ ସେ ବହୁତ ଭେଷାଜନିଆ ହେଇଗଲାଣି ଆଉ ବହୁତ ଜିଦ୍ ହେଇସାରିଲଣି
ହଁ ଫୋନ ଦେଖ
ତ ଆପଣ ଯଦି ମୋ ଜେଗାରେ ଥାଆନ୍ତେ ଆପଣ ତାକୁ ସାବାଡ କରିବା ପାଇଁ କଣ କରିଥାନ୍ତେ?
ତାଇ ନଥିବ ସାବାର ନୁ ମୁଁ ଯେତେ ଜାଇଥାନ୍ତି ତା ସହିତ ବେଶୀ ଟିକେ ସମୟ ଦେଇଥାନ୍ତି ତାକୁ କି ତା ସହିତ କେମିତି ଟିକେ ଖେଳନ୍ତି ଇଏ କରନ୍ତି ଯେ ବିନା ତା ସହିତ ତାକୁ କେହି ନ ପଚାରିକି ନ ଖେଳିଲେ ସେ ଫୋନ ହିଁ ଦେଖିବ ତାକୁ କେମିତି ସବୁ କାମରେ ବ୍ୟସ୍ତ ରଖେଇବା ଏଇ କାମରେ କେମେ କେମୀତି ଖେଳିବ କେମିତି ଖେଳାନ୍ତି ଆମ ଦେଶ ବିଷୟରେ କହିବା ଏଗୁଡ଼ା ସବୁ କହିବା କଥା
ଆଜ୍ଞା ଠିକ କହିଲେ ଏଇ ଯୋଉ ଆମେ ଯେମିତି ଛୋଟବେଳେ ଆମର ଯେହେତୁ ଏ ବି ନୂଆ ନୂଆ ଯନ୍ତ୍ର ଗୁଡିକ ନଥିଲା। ଆମେ କଣ କରୁଥିଲୁ ନା ଆମ ସବୁ ଅ ପୁରୁଣା କଥା ଗପ ମଜାଳିଆ ଖେଳ ଏଇଥିରେ ଆମେ ନିଜ ସମୟ କାଟିୁଥିଲେ କିନ୍ତୁ ଆଜିକାଲି ଯେହେତୁ ଫୋନ ଟି ପଳେଇ ଆସିଲାଣି ତ ଛୁଆ କୋଉଠି ନା କୋଉଠି ଏଇ କ ଖେଳିବାରେ ବସିବାରେ ବୁଲିବାରେ କି ଏଇକୁୁତ ରେ ହେଳା କରୁଛନ୍ତି କିନ୍ତୁ ହଉଛନ୍ତି ତ କେବଳ ନଷ୍ଟ ହିଁ
ଆଜ୍ଞା ଆପଣ ଆପଣ କଣ ମୋଡ଼ରୁ ଚାହୁଁଛନ୍ତି ମୁଁ ତାକୁ ବୁଝେଇବି ନା ଆପଣ କଣ
ହେଁ ଆଜ୍ଞା ଆପଣ ଟିକେ ଜଣେ ବଡ ଭାଇଙ୍କ ହିସାବରେ ଉପଦେଶ ଦିଅନ୍ତୁ କି ଏ ସିଏ କେମିତି ଶୁ ବାଟରେ ଆସିପାରିବେ ଏବଂ ସୁଧୁରି ପାରିବେ
ବାଟରେ ଆସିପାରିବା ମୁଁ ତା ଦେ କିଛି କରିପାରିବିନି ତାଙ୍କର ବାପା ମାଙ୍କୁ କୁହନ୍ତୁ କି ତାଙ୍କୁ କେମିତି ଟିକେ ଫୋନ ଟୁ ଦୂରେଇ ରଖିବ ଆଉ ତା ସହିତ ବେଶୀ କଥା କଥାବାର୍ତ୍ତା କରିକି ତାକୁ ଟିକିଏ ଅଧିକ ସମୟ ଦେବେ କି କେମିତି ଗ କେମିତି ଖେଳିବା କି ନୂଆ ନୂଆ ଜାଗା ବୁଲିବା ନ ଆଗୁଆ
ଆଜ୍ଞା ତ ମୁଁ ବୁଝିପାରୁଛି ଆପଣ କଣ କହିବାକୁ ଚାହୁଁଛନ୍ତି ଆପଣ କହୁଛନ୍ତି କି ତାକୁ ସେଇଥିରୁ ଅ ଟିକେ ଦୂରେଇକି ଅନ୍ୟ କୌଣସି ଭଲ ଜାଗାରେ ତାକୁ ଲଗେଇବା ତା ବୁଦ୍ଧିଟି ତ ମୁଁ ବି ଚେଷ୍ଟା କରୁଚି ସେଇଥି ସେଥିରେ ତାକୁ ବସିକି ପଢ଼େଇବା ପାଇଁ କି ଖେଳେଇବା ପାଇଁ କିନ୍ତୁ ସେ ମାନୁ ହିଁ ନାହିଁ।
ଦେଖନ୍ତୁ ଗୋଟେ କାମ କରିପାରିବ। ନ ମାନିଲେ ଦେଖନ୍ତୁ ଛୁଆଙ୍କୁ ମାରି ବିି ପାରିବନି। ମାଇଲେ ତାଙ୍କୁ ସେ ପୁଣି କାନ୍ଦିବେ ଚିଡଚିଡା ହେଇଯିବେ। ଆଜ୍ଞା। ସେ କେମତି ଟିକେ ଭଲ କି ବୁଝାନ୍ତୁ। ଦେଖନ୍ତୁ ବୁଝେଇଲେ ଲୋକ ସବୁ ବୁଝିଯିବେ। କିନ୍ତୁ ଟିକେ ଭଲ କେମିତି ଟିକେ କେମିତି ସା ବାହାରକୁ ନେଇକି ତାକୁ ଟିକେ ଖୋଇଦବା ଖୋଇକି ବୁଝେଇବା ଆଉ ତା ସହିତ କୁଆଡ଼େ ବାହାରେ ବୁଲି ବୁଲି ଯିବା।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
ଏଇଭଳିଆ କଲେ ସେ କଥା ଟା ବୁଝି ପାରୁନି। ମତେ ମତେ ଲାଗୁଛି ସେ ବୁଝିଯିବ।
ଆଜ୍ଞା। ତ ଆପଣଙ୍କ କଥା ଶୁଣି ମୋତେ ବହୁତ ସୁନ୍ଦର ଲାଗିଲା କି ଆପଣ ସବୁ ସବୁ ଆପଣଙ୍କ ଗାଁ ରେ ଥିବା ଛୋଟ ଭାଇ ମାନଙ୍କ ବିଷୟରେ ଭାବୁଛନ୍ତି। ତ ଆପଣଙ୍କୁ କଣ ଲାଗୁଚି ଯେ କି ଅନଲାଇନ ରେ ଏ ଫୋନ୍ ଦ୍ଵାରା ଅନ୍ୟ ଛୁଆମାନଙ୍କୁ ହଇରାଣ କରୁଛନ୍ତି ଯେମିତି ଉଁ ହଇରାଣ କରୁଛନ୍ତି କି ତାଙ୍କୁ ଡରାଉଛନ୍ତି ଧମକାଉଛନ୍ତି ତ ଆପଣ ତାଙ୍କ ବିଷୟରେ କଣ କହିବାକୁ ।
ଦେଖନ୍ତୁ କି ଆପଣଙ୍କ କଥା ଟା ମୁଁ ବୁଝିପାରିନି ଡରଉଛନ୍ତି ଧମକଉଛନ୍ତି ମାନେ କୋଉ ହିସାବରେ କହୁଛନ୍ତି। ହୁଁ । ଛୁଆମାନେ ଯେତେବେଳେ ନୂଆ ନୂଆ ଗେମ୍ ଖେଳୁଛନ୍ତି ତା ଦେହରେ ପଇସା ଟି ଲଗଉଛନ୍ତି। ତ ବାପା ମାଆଙ୍କୁ ସେଇଟା ଦେଖିବା ଦରକାର କୋଉ ଆକାଉଣ୍ଟରୁ ପଇସା ଯାଉଚି।
ଆଜ୍ଞା।
କେମିତି ଯାଉଚି କୋଉଁଠି ଯାଉଛନ୍ତି ସେତିକିବେଳୁ ଯଦି ଜଗିକି ଆସିବେ ତ ଏବେ ବେଶୀ ଭାବିବାକୁ ପଡିବନି। ତ ଫାଷ୍ଟ ରୁ ଯଦି ନ ଜଗିବେ ଲାଷ୍ଟ କୁ ଯେତେବେଳେ ପଇସା ଦେଇ ଦେଇଥିବ ତ ଆପଣ କିଛି କରିପାରିବେନି। ସେ ପଇସା ତ ଦେଇଥିବ ତାକୁ କୁ କହ ତାଙ୍କ ସିଆ ଠୁ ପଇସା ଆଣିକି ଦେଇଥିବ ସିଏ ହିଁ ପଇସା ହିଁ ଲାଷ୍ଟକୁ ମାଗିବ ସିଏ ବି କଣ କରିବ।
ଆଜ୍ଞା ଠିକ୍ କହିଲେ। ତ କୋଉଠି ନା କୋଉଠି ବାପା ମାଙ୍କର ବି ହେଳା ରହୁଚି ଏଇ କଥା
ହଁ ବାପା ମାନଙ୍କର ବି ରହୁଚି ଆଉ ଆଙ୍କର ବି ରହୁଚି। ଯିଏ ପଇସା ଦେଇଛନ୍ତି, ସିଏ ଜାଣିବା ଦରକାର ଇଏ ଛୁଆଟି। ତାକୁ ପଇସା ଦବାନି ବୋଲି।
ଆଜ୍ଞା ଠିକ୍ କହିଲେ। ବନ୍ଧୁ ଆପଣଙ୍କର ବିଚାର ଶୁଣି ମତେ ବହୁତ ଖୁସି ଲାଗିଲା କି ଆପଣ ଆଜି କାଲିକା ଦୁନିଆରେ ବହୁତ ଉଁ ପର ଲୋକଙ୍କ ପାଇଁ ଚିନ୍ତା କରୁଛନ୍ତି। ତ ବନ୍ଧୁ ଆପଣଙ୍କ କଥା ଶୁଣି ମତେ ବହୁତ ଭଲ ଲାଗିଲା ତ ମୁ ଆସିଚି।
ଆଜ୍ଞା ମୁଁ ବି ଆସୁଚି ଧନ୍ୟବାଦ।